ହ୍ୟାଲୋ
ହଁ କଣ କରୁଥିଲେ?
ହଁ ଶୋଇ ନଥିଲୁ ଏଇ ଟିକେ ସଫାସଫି ଥିଲା ସଫାସଫି କରିକି ସୁଖାସଖି କରୁଥିଲେ ଲୁଗା ପଟା।
ଆଚ୍ଛା ଆଚ୍ଛା ଖାଇବା ପିଆ ସରିଲାଣି ଆପଣଙ୍କର?
ହଁ ହଁ ଆଉ ଆପଣଙ୍କର?
ମୋର ବି ଖାଇବା ପିଇବା ସରିଲାଣି ଏମିତି ବସିଥିଲି ତ।
ହଁ କୋଉଠି କହୁଥିଲେ ଆପଣ?
ମୋର ଭୁବନେଶ୍ଵର ଆପଣଙ୍କର?
ହଁ ଆମର ନୟାଗଡ଼।
ଆଚ୍ଛା ନୟାଗଡ଼ର ସବୁ କଣ କଣ ଫେମସ ଟିକେ କୁହନ୍ତୁ ମୋର ତ ବହୁତ ଇଛା କି ନୟାଗଡ଼ ଯିବା ପାଇଁ ବଟ୍ କେବେ ସୁଯୋଗ ପାଇନି। କଣ କଣ ସବୁ ଦର୍ଶ
ମନ୍ଦିର ଅଛି ଆଜ୍ଞା ହଁ ମଣିନାଗ ମନ୍ଦିର ଅ ଏଇଠି କେତେବେଳେ ଆସିବେ ମଣିନାଗ ମନ୍ଦିର ମନ୍ଦିର ମନ୍ଦିର ତଳେ ଠାକୁରାଣୀ ଅଛନ୍ତି ଯୋଉଠି ଠାକୁରାଣୀ ପୂଜା କରିଲ ପାହାଡ ଉପରକୁ ପାହାଡ ଉପରକୁ ବି ଯାଇହବ ପ ପା ପାହାଡ ଉପରକୁ ଯାଇହବ। ତାପରେ ଜଗନ୍ନାଥ ମନ୍ଦିର ଅଛି ପୁରୀ ମନ୍ଦିରରେ ଯେମିତି ଠାକୁର ଜଗନ୍ନାଥଙ୍କ ମନ୍ଦିର ସେମିତି ଏଠି ରଣପୁର ରାଜା ଯିଏ ଜଗନ୍ନାଥ ମନ୍ଦିର କରିଥିଲେ ଜଗନ୍ନାଥ ମନ୍ଦିର ଅଛି ତାପରେ ତିରିଶ ଚାଳିଶ କିଲୋମିଟର ଗଲା ପରେ ପ୍ରପର ନୟାଗ ମାନେ ନୟାଗଡ଼ ରେ ପହଞ୍ଚି ନୟାଗଡରେ କଣ୍ଟିନ ନୀଳ ମାଧବ ଆଉ ବ ବୈଷ୍ଣବ ଦେବୀ ମା ଠାକୁରାଣୀଙ୍କର ଗୋଟେ ଗୁମ୍ଫାରେ ସେଇଠି ସେ ଠାକୁରାଣୀଙ୍କର ଏବେ ମନ୍ଦିର ହେଇଛି। ଆଉ ଦକ୍ଷିଣ କାଳୀ ମନ୍ଦିର ଅଛି ଜଗନ୍ନାଥ ମନ୍ଦିର ଅଛି ଆଉ ଗୋଟେ ବଲାଙ୍ଗୀ ପାର୍କ ବି ଗୋଟେ ବଢିଆ ଆ ପାର୍କଟି ଅଛି ସେଠି ବୁଲିବା ପାଇଁ ଆଉ ଏମିତି ସବୁ ଜାଗା ଅଛି ଆଉ।
ଆଚ୍ଛା
ଆ ଆଉ ଭୁବନେଶ୍ୱରରେ ତ ମନ୍ଦିର ମାଳିନି କୁହାଯାଇ ଆସ ମନ୍ଦିରରେ ଭର୍
ଭୁବନେଶ୍ୱରରେ ତ ଓନ୍ଲି ମନ୍ଦିର ହିଁ ବାକି ମାନେ ଯେମିତି ଲିଙ୍ଗରାଜ ମନ୍ଦିର ତ ଫେମସ ବାକି ରାଜାରାଣୀ ମନ୍ଦିର ହଉ, ଧଉଳି ଆଉ ବାକି ଛୋଟ ଛୋଟ ମନ୍ଦିର କେଦାର ଗୌରୀ ମନ୍ଦିର ଅ ତ ଏମିତି ସବୁ ମନ୍ଦିର। ମନ୍ଦିର ଗୁଡା ହିଁ ଅଛି ବେଶୀ।
ଆଜ୍ଞା, ଆଉ କଣ ଆଜି ରୋଷେଇ କରିଥିଲେ ଆଜି?
ଆଜି ଆମର ହେଇଥିଲା ଭାତ, ଡାଲି ପୋଟଳ ଆଳୁ କୁର୍ମା, ହେଇଥିଲା। ଆଉ ଶାଗ ମୁଗ, ଆମ୍ବ।
ଓହୋ ହଉ, ଉ ଆମର ଭା ଭାତ ଆଉ ସନ୍ତୁଳା ହେଇଥିଲା ଆଉ ଶାଗ ବି। ଥିଲା ଆଉ ବାଇଗଣକୁ ବେସନ ଗୋଳେଇକି ଭାଜିଥିଲି ଆଉ ଟିକେ ବେସନ ଗୋଳା ବଳି ଯାଇଥିଲା ସେଥିରେ ଯୋଉ ଖମ୍ବ ଆଳୁ ପତ୍ର ନୁହେଁ? ତାକୁ ଗୋଳେକି ଭାଜିଥିଲି ଭଲ ଆ କେତେବେଳେ ଟ୍ରାଏ କରିବେ ଆପଣ ଘରେ ଖମ୍ବ ଆଳୁ ପତ୍ର ଭାଜା ଖାଇଛନ୍ତି ନା ନାଇଁ?
ନାଇଁ ମୁଁ କେବେ ଖାଇନି, ବଟ୍ କେମିତି କରନ୍ତି ଟିକେ କୁହନ୍ତୁ ତ ପ୍ରୋସେସ?
ଦେଇଛନ୍ତି ନା ତା ପତ୍ର ଟା ପୁରା ପାନ ପତ୍ର ସେପ୍ ର ସେଇ ପତ୍ରକୁ କଳେ କଳେ ପତ୍ର ଆଣ ବେସନ କିମ୍ବା ଚାଉଳ ବ ତାରେ ଗୋଳେଇକି ଭାଜିବେ ଭଲ ଲାଗିବ ଆ ପୋଇପତ୍ର ଯେମିତି ଭାଜନ୍ତି ଆଉ।
ଆଚ୍ଛା ମାନେ ତାକୁ କା ଟିକେ ନା
କାଟିକି ଗୋଟା ଗୋଟା ଭାଜିଲେ ଭଲ ଲାଗିବ କାଟିକି ବି ପିଆଜ ପକେଇକି ବି ଭାଜିଲେ ଭଲ ଲାଗିବ ଯେ କୌଣସି ଶାଗ ବି ବେସନ କିମ୍ବା ଚାଉଳ ବଟା ଦେଇକି ଭାଜିବେ। ଗୋଳେଇ ଗୋଳେଇକି ପି ଚୁନଚୁନ କାଟିକି ଲଙ୍କା ସବୁ କାଟିକି ମୁ ବରା ସେ ବରା ଆକୃତିର ଭାଜିିବ। କରିବେ ବଢିଆ ଲାଗେ।
ଆଚ୍ଛା, ମୁଁ ତ ଏବେ ମାନେ କେବେ ବି ଟ୍ରାଏ କରିନି ଦେଖିବା କେବେ ଏମିତି ଟ୍ରାଏ କରିବି। ସୁଯୋଗ ମିଳିଥିଲା ନିତି ବରେ।
ସବୁବେଳେ ସେ ମସଲା ମସଲି ମାନେ ଖାଇକି ବି ଟିକେ ଇଏ ହେଇଯା ଟିକେ ଭଜା ଭଜି ବରା ଭଳିଆ କଦଳୀ ଆମର କାଲି ସେମିତି କଦଳୀର ଯୋଉ ଭଣ୍ଡା ଯୋଉ କଦଳୀ ଟା ହେଇଗଲା ପରେ ତା ତଳୁକୁ ଯୋଉ ଭଣ୍ଡା। ଟାଇପ ର ଥାଏ ସେଇଟା। ଫୁଲ ତାର ଆଣିକି କାଲି ସେଇ ଛୋଟ ଛୋଟ କାଟିକି ତାକୁ ସିଝେଇକି ତା ପାଣି କାଢିଦବ। ତାପରେ ତାକୁ ଆଳୁ କଷିକି ସେଇ ସବୁକୁ ପକେଇକି କଷା ଟାଇପ ର କଲେ ଭଲ ଲାଗେ ବୁଝିଲ?
ଆଚ୍ଛା, ଆ ମାନେ କେମିତି ଅଦା ରସୁଣ ବଟା ପକେଇକି କରନ୍ତି, ନା ସୋରିଷ ବଟା ନା କେମିତି?
ସେ ଯେମିତି କରିବେ ସେମିତି କରିକି ସେଇ ଯେଉ ଚୁନ ଚୁନ କାଟିକି ତାକୁ ସିଝେଇକି ତା ପାଣି ଟା କାଢିଦେବେ କାହିଁକି ସେଟା ଟିକେ ପାଣି ଟା କଷାଳିଆ ଲାଗିବ ନା ପାଣି ସହିତ ପକେଇଲେ ଛାଣି ଦେଇକି ସେଇ କଶା ରେ ପକେଇଦେବେ ଆଉ। ଭଲ ଲାଗେ ଛତକୁ ଭଳିଆ ଲାଗିବ।
ଆଚ୍ଛା, ଆଚ୍ଛା, ଆଉ ସେଥିରେ ମାନେ ଆଳୁ ଛଡା ଆଉ କିଛି ବି ଭେ
ହଁ ଆଳୁ ବାହା ଭେଜିଟେବୁଲ ପକେଇପାରିବେ, ବୁଟ ଡାଲି ପକେଇ ପକେଇ ପାରିବେ ସବୁ ଭେଜିଟେବଲସ ପକେଇକି ତରକାରୀ କରିପାରିବେ।
ଆଚ୍ଛା, ଆଚ୍ଛା, ମୁଁ ତ କେବେ ଏମିତି ଟ୍ରାଏ କରିନି ମାନେ ଭଣ୍ଡା ତ ଖାଇଛି ବଟ୍ ଏମତି ନିଜେ କେବେ
ଯୋଉ କଦଳୀର କଦଳୀର ଯୋଉ ତଳେକୁ ଯୋଉ ହଁଁ ହଁ। ରହିଯାଏ ସେଇ ତର ଫୁଲ ସବୁ ବାହାରେ ଫୁଲ ଭିତରୁ ଫୁଲର ଭିତରେ ଗୋଟେ ଏମିତି କେଶର ଟାଇପ ର ଟିକେ ଥିବ ସେଇଟାକୁ ବାହାର କରିକି ସେଟା ବଛା ବଛି ସବୁ ଧୁଆ ଧୋଇ କରିକି ସେଇଟା ତ ସେଇଥିରେ ପୁ ଭଲ ପରିମାଣରେ ଆଇରନ ଅଛି କଦଳୀ ଖଣ୍ଡା ଯଉ କଦଳୀରେ ତ ଆଇରନ୍ ଅ ତା ମାନେ ଫୁଲରେ ବହୁତ ପରିବା ଆଇରନ୍ ମାନେ ଉ ଇଏ ସବୁ ମାନେ ସବୁ ପ୍ରକାରର ରହିଛି ସେଥିରେ ପୋଷଣ ଜାତୀୟ ମାନେ ଖାଇଲେ ଦେହ ପାଇଁ ଭଲ। ଟିକେ ଗାଁ ରେ ରହିଲେ ଏ ସବୁ ଟିକେ ଖାଇବାକୁ ମିଳୁଛି ଯୋଉଟା ଟାଉନ ରେ ମିଳିପାରୁନି ଆଉ।
ଯୋଉଟା ଠିକ କଥା କହିଲେ ଆ ମାନେ ଗାଁ ଅଞ୍ଚଳରେ ପ୍ରପର ଯୋଉ ଦେଶୀ ଖାଇବା ଆ ତାର ନ୍ୟୁଟ୍ରିସନ ର ଭାଲ୍ୟୁ ବହୁତ ଭଲ ଥାଏ କିନ୍ତୁ ସହରରେ ଆମେ ରହୁଛୁ ଜିନିଷ ତ ମିଳୁନି କେବେ କେବେ ବି ଯୋଉଟା ମିଳୁ ସେଟା ସେତେ ବି ପରିମାଣରେ ମାନେ ଆମକୁ ନ୍ୟୁଟ୍ରିସନ ଦେଇପାରେନି।
ହଁ ବାସି ଜିନିଷ ବି ଟିକେ ମିଳେ ଆଉ ବେଶୀ ସେଇଟା ବି ଅଧିକ ଦରରେ।
ହଁ। ତ ଏଇଠି କେବେ କେବେ ବି ଯଉ ଶୀତ ଦିନେ ମାନେ କଖାରୁ ଫୁଲ ଆସେ। ବଟ ସେଟା ଏମିତି ଯେହେତୁ ସେମାନେ ଆଣିକି କେବେଠୁ ଆଣିକି ବିକ୍ରି କରୁଥିବେ। ତାପରେ ପୁଣି ତାଙ୍କଠୁ ଜଣେ ଆଣିକି ବିକ୍ରି କରିବ ତ ସେଇଟା ଟିକେ ମଉଡ଼ି ଗଲା ଭଳିଆ ହେଇଥାଏ ଫିର୍ ବି ଆମର ଗୋଟେ ଆମେ ଆଣିକି ଖାଉ ସେମିତି ସଜ ଫୁଲ ଖାଇବା ଟା ଗୋଟେ ତାର ଟେଷ୍ଟ ଆଉ ଫ୍ଲେଭର ଯେଉଁ ଅଲଗା ଥାଏ ସେଇଟା ମିଳିପାରେନି ସହରରେ।
ସେଟା ଖ ଆଉ ମୋ ସ୍ଵାମୀ ଯିଏ ଖୋର୍ଦ୍ଧାରେ ଚାକିରି କରନ୍ତି ଆମେ ସେଇଠି ରହିବାକୁ ବି ଚାହୁଁଲେ ବି ମାନେ ମାନେ ନୂଆ ନୂଆ ବାହାଘର ଇଚ୍ଛା ସେଠି ରହିବ କିନ୍ତୁ ଶାଶୁ ଶଶୁରଙ୍କର ଏଇଠି ଯେହେତୁ ରହିଗଲେଣି ତାଙ୍କର ଇଚ୍ଛା ନଉଛି ସେ ଯାଇକି ସେଠି ରହନ୍ତୁ ମାନେ ଗୋଟେ ଘ ଭିତରେ ବନ୍ଦ ହେଇକି। ରହିବି କୁଆଡେ ଟିକେ ବାହାରକୁ ଯାଇ ପାରୁ ନଥିବି ତାପରେ ରହିଲା ତା ଟିକେ ରହିଗଲଣି ଆଉ ଗାଁରେ।
ଆଚ୍ଛା ନା ଆପଣ ତ ଯା ହଉ ଭଲ ଦେଶୀ ଜିନିଷ ପାଉଛନ୍ତି ଖାଇବା ପିଇବା ପାଇଁ ବି ବହୁତ ଭଲ।
ନଡିଆ ଗଛ ଅଛି। ବେଲ ଗଛ ସବୁ ଏମିତି ଅଛି ଆଉ।
ଆଚ୍ଛା।
ଗାଁରେ ରହିଲେ ବି ଖର୍ଚ୍ଚ ବି ଟିକେ କମ। ମାନେ ତମେ ବାରିପଟେ ଯାହା ଗୋଟେ ଲଗେଇଲ ଖାଇ ପାରିଲ ନିଯେ, ଶାଗ ଆଜି ଇଛା ହେଲା ଶାଗ ଟିକେ ଖାଇଦେଲ। ସାଧାରଣତ ଲଙ୍କା ଗଛ ବି ଲଗେଇଲେ ଲଙ୍କା ଚାରି ପାଞ୍ଚଟା ବି ଗୋଟେ ଆସିଲା।
ହଁ ହଁ ମାନେ ତାର ଫ୍ଲେଭର ବି ଆପଣଙ୍କୁ ବହୁତ ଭଲ ଲାଗୁଥିବ ତାର ଯୋଉ ଟେଷ୍ଟ ତା ବାସ୍ନା ଟା ଲଙ୍କା ଯଦି ଆପଣ ଏମିତି ବାଡ଼ିରୁ ଆଣିକି ଚକଟିକି ଖାଇବେ ତାର ଯେଉଁ ବାସ୍ନା ଆଉ ଯେଉଁ କିଣା ଲଙ୍କାର ବାସ୍ନା ସେହି ଭିତରେ ତ ବହୁତ ଡିଫ ଫ୍ରେନ୍ସ ରହୁଛି।
ହଁ ତାପରେ ଗୋଟେ ଖୁସି ଲାଗିବ ମୁଁ ଗୋଟେ ଲଗେଇଥିଲି ମୁଁ ଲଗେଇଥିଲି ମୁଁ ଏଇଟା କରିଛି ମାନେ। ସେଇଟା ଗୋଟେ ଯେମିତି ଆ ସେଇଟା କିଣିକି ବି
ନିହାତି ଭାବରେ ଆପଣ ଏବେ ବାଡିରୁ ଆଣ କି ଖାଇବେ ଗୋଟେ ନଡିଆ ସେ ଯୋଉ ମିଠା ଆଉ ସେ ଯୋଉ ମାନେ ଆନନ୍ଦ ଗୋଟେ ଲାଗିବ।
ହଁ ନା ଆମ ବାଡିର ଏମତି ନିଜ ଗାଁ ନି ନିଜ ଘର ଟା ଯେମିତି ମୋ ଘର ମାନେ ନିଜ ଘରେ ଶୋଇଲେ ଯେମିତି ଶାନ୍ତି ଲାଗେ ଗୋଟେ ନିଜର ଯ ମାଟି ଗୋଟେ ସେ ଅଛି ନା ଆଉ।
ହୁଁ ତାପରେ ଗାଁ ପରିବେଶର ମାନେ ମାଟିର ବାସ୍ନା ହଉ କି ମାନେ ସାଙ୍ଗସାଥି ଆଉ ତାର ପବନ ପାଣିରେ ବି ବହୁତ ମାନେ ଡିଫରେନ୍ସ ଥାଏ।
ହଁ ନିଶ୍ଚିତ। ଅ ମାନେ ଗୋଟେ ଦେହ ପା ଖରାପ ହେଲା ଘରେବି କଣ ଗାଁ ରେ ଖରାପ ହେଲା। ବଡ ଯାଆ ଅଛନ୍ତି ନା ଆ ଟିକେ ଘର ପାଖାପାଖି ଯାଇ ଅ ନା ଟିକେ ଦେହ ଖରାପ ଅଛି ଟିକେ ଗୋଡ ଘୋଷି ଦେବେ କି ରୋଷେଇ ବି କରିଦେବେ ସେମିତି କଣ ବାହାରେ ରହିଲେ କିଏ ଗୋଟେ ସାହାଯ୍ୟ କରିବାକୁ ନାଇଁ ମାନେ କଲ୍ କରିବାକୁ ଡାକିବାକୁ ପଡିବ ଏମିତି କଣ ଟିକେ ଅସୁବିଧା ହେଲେ ବି ତମେ ନ କଲ କର ଜାଣିଦବ ହଁ ଏ ଘର ଘର ଲାଗିକି ଅଛି ନାଇଁ ଦେହ କଣଛି ଆଜି କାଇଁ ସେ ଦେଖାଯାଇନି କି ବାହାରକୁ ଆସିନି। ଯିବା ତା ଘରକୁ କି କଣ?
ହଁ ସେଇଟା ଗୋଟେ ସହଜ ଯଉଟା, ଆପଣ କହିଲେ ଏଇଟା ସବୁଠୁ ମାନେ ମେଜର ପଏଣ୍ଟ। ସହଯୋଗ ଟା ସହରରେ ବି ଅଛି। କିନ୍ତୁ, ଯୋଉଟା ଆପଣ କହିଲେ କି ସାଙ୍ଗେ ସାଙ୍ଗେ ଡାକୁ ଡାକୁ କା ଜଣେ ଆସିକି ଠିଆ ହେଇଯିବ କିମ୍ବା ଆପଣ ଯଦି କିଛି ସମୟ ପାଇଁ ଦେଖ କଥା ଗଲେନି ବି ଆପଣଙ୍କ ଘର ବାହାରେ ତ ଲୋକ ବି ଆସିକି ଠିକ୍ ହେଇକି ଆପଣଙ୍କୁ ପଚାରିବେ କିଛି ଅସୁବିଧା ହୋଇଇଛି କି। କଣ ହେଲା କି ସେମାନେ ରୋଷେଇ ବି କରିକି ଦେବେ। କିନ୍ତୁ, ସହରରେ ସେଇଟା ହେଇପାରେନି। ଆପଣଙ୍କୁ କାହାକୁ କଲ୍ କରିବାକୁ ପଡିବ। ଯଦି ସେ ମାନେ ଆଭେଲେବଲ୍ ଅଛନ୍ତି ତାହେଲେ ସେ ଆସିବେ ଆପଣଙ୍କୁ ସାହାଯ୍ୟ କରିବାକୁ। ନହେଲେ ଆପଣଙ୍କୁ ୱେଟ୍ କରିବାକୁ ପଡିବ ଯେ ସେ ଯେତେବେଳେ ଆଭେଲେବଲ ଥିବେ ଆପଣଙ୍କ ପାଇଁ ସାହାଯ୍ୟ କରିପାରନ୍ତି ବି ଆଉ ନ କରିପାରନ୍ତି।
ହଁ ଯଦି ବି କଲ କରନ୍ତି ଦୁନିଆ ଦିନେ ଦୁଇ ଦିନ କରିବେ ତାପରେ ଲାଷ୍ଟକୁ ମାନେ କହିବେ ଶେଷରେ କହିବେ ଆଉ କରିପାରାରୁନ ଆପଣ ଆପଣଙ୍କ ଘର ଲୋକ କାହିଁ ଡାକୁନାହାନ୍ତି। କେତେ ହଇରାଣ ହଉ ସେ ଲାଷ୍ଟ ଶେଷରେରେ ସେ ହିଁ କହିବେ ଯେତେବେଳେ ନିଜ ଲୋକ ନିଜର ବାହାର ଲୋକ ମାନେ ବାହାର ମାନେ ଆମେ ଯେତେ ଗୋଟେ ଭାଇ ଭାଇ ବ ଯେତେ ବି ଗୋଟେ ମାନେ ଖରାପ ଯେତେ ବି ହେଇଥାଉ। ଦେହ ବାହା ହେଲେ ମାନେ ସେ ନ କରୁନ ତାଙ୍କ ମନରେ ସେନା ମୋ ଭାଇର କଣ ହେଇଛି କି ମୁଁ ମୁଁ ଟିକେ ଯାଇକି କଣ କରିଦେବି କି। ଏ ଆଉ
ଆନ୍ତରିକତା ଟା ଯୋଉଟା ଥାଏ ଗାଁ ରେ ସହରରେ ସେ ଏତେ ଆନ୍ତରିକତା ଟା ମିଳିପାରେନି।
ଆଜ୍ଞା।
ମାନେ ଯୋଉ କହନ୍ତି ସୁଖ ଦୁଃଖର ସାଥୀ ବୋଲି ସୁଖ ଟାଇମ ରେ ତ ସେମାନେ ଆସିବେ ନିହାତି ଭାବରେ। ଦୁଃଖ ଟାଇମ୍ ରେ ଯିଏ ଠିଆ ହେଲା ସିଏ ହଉଛି ଆପଣଙ୍କକୃତ ବନ୍ଧୁ। ଯୋଉଟାକ କି ସହରରେ ସେ ସବୁ ଜିନିଷ ତ ମିଳେନି କାରଣ ସହରରେ ତ ସମସ୍ତେ ନିଜ ନିଜ କର୍ମ ପାଇଁ ହିଁ ଆସୁଛନ୍ତି। କାରଣ ସ୍ ସେମାନେ ବି ବିଜି ରହିବେ।
ହଁ ସେ କହନ୍ତି ସହରକୁ ସବୁ ଗୋଲାମ ନଗରୀ।
ମାନେ ବୋହୁତ ଦିନରୁ ସେମାନେ ପରିବାର ସହିତ ରହିଲେ। ଯେମିତିକି ଆମ ଜେଜେମା ରହିଲେ ତାଙ୍କର ବୋହୁ ମାନେ ରହିଲେ ତାଙ୍କ ପିଲାମାନେ ରହିଲେ ତ ସେଇଟା ଗୋ ଟେ ମାନେ ପରିବାର ସହିତ ସେମାନେ ରହୁଛନ୍ତି। କିଛି ବି କାହାର ଅସୁବିଧା ହେଲେ ବି ସାଙ୍ଗେ ସାଙ୍ଗେ ସେମାନେ ଠିଆ ହେଇପାରିବେ। ଆଉ ସହରରେ ତ ବୋହୁତ ଆଉଟ ସାଇଡର ଯେ ସେ ଯେମିତି କି ମାନେ ଖୋର୍ଦ୍ଧା ନୁହଁ ଖୋର୍ଦ୍ଧା ବାହାରୁ ବି ବୋହୁତ ଲୋକ ଆସିକି ରହୁଛନ୍ତି। ସ ମାନେ ସେ ନିଜ ନିଜ କର୍ମ ପାଇଁ ବ୍ୟସ୍ତ। ସେମାନେ କେତେ ଆପଣଙ୍କୁ ସାହାଯ୍ୟ କରିବେ?
ନିହାତି ଭାବରେ ହଁ ଆଉ ଘରେ କିଏ କିଏ ସବୁ ଅଛନ୍ତି ଆପଣଙ୍କର?
ଉଁ ଘରେ ସ୍ଵାମୀ, ଶାଶୁ, ଶଶୁର, ଦିଅର, ଚା।
ଆଉ ହ ଆପଣଙ୍କର ପିଲାଛୁଆ ଏବେ ସବୁ?
ମୋର ଗୋଟେ ଛୋଟ ଝିଅଟେ ତିନି ବର୍ଷର ସ୍କୁଲ ଯାଉଛି।
ଆଜ୍ଞା ଆଜ୍ଞା। ମୋର ଦିଟା ଝିଅ। ଏବେ ଗୋଟେ ଚାରି ମାସର ଝିଅ ହେଇ ହ ହେଲାଣି। ଆଉ ଗୋଟେ ଛଅ ବର୍ଷର।
ଯା ହଉ ଯା ହଉ ଭଲ ସୁଖୀ ସଂସାର ଆପଣଙ୍କର ଭଗବାନ ଛୋଟ ଝିଅ ଟାକୁ ବୋହୁତ ବୋହୁତ ଆଶୀର୍ବାଦ କରନ୍ତୁ ବଡ଼ ଝିଅକୁ ବି। ଭଲରେ ରୁହନ୍ତୁ ଆପଣଙ୍କ ସହିତ ବି କଥା ହେଇକି ବୋହୁତ ଭଲ ଲାଗିଲା।
ଆଜ୍ଞା ହ ହୋ ଆଉ କେତେବେଳେ କଲ୍ କରିବେ ଆଉ ଆଉ ନୟାଗଡ଼ ନିଶ୍ଚି ତ ଆମେ ବୁଲିବାକୁ ଆସିବେ ସବୁ ଜାଗା ବିଷୟରେ ଜାଣିଦେଲେ ବୁଲିକି କେତେବେଳେ ଯିବେ ଆଉ।
ନିହାତି ଭାବରେ ନୟାଗଡ଼ ଯିବା ପାଇଁ ବି ମୋର ବୋହୁତ ଇଛା ଅଛି କେତେବେଳେ ସୁବିଧା ସୁଯୋଗ ମିଳିଲେ ନିହାତି ଭାବରେ ଆ ପଣଙ୍କୁ ତ ଆଗ ସମ୍ପର୍କ କରିବି ତାପରେ ଯିବି ମୁଁ ଆପଣ ଟିକେ ଗାଇଡ଼ କରିବେ ଆଉ। ଆଚ୍ଛା ହଉ ରଖୁଛି ତାହେଲେ ହଁ ବାଏ ହଁ।